ହାଲ
ହାଲୋ।
ହାଲୋ।
ହାଲୋ।
ହଁ ହଁ ଆସୁଛି ଭଏସ।
ଶୁଭୁଛି ନା।
ହଁ ଶୁଭୁଛି।
କ୍ଲିୟର ଶୁଭୁଚି କି।
କଣ କହିଲ?
କଁ ଏତେ ସ୍ଲୋ ସୁୁୁଭୁଛି।
ହଁ ପା ତମ ଭଏସ ଟା ବି ସ୍ଲୋ ଶୁଭୁଛି।
ଏ ତମର ଆଉ ଦିଟା ଫୋନ କନେକ୍ଟ ଶୁଭୁଛି।
କଣ କହିଲ?
ମୁଁ କହିଲି ଆଉ ଯିଏ କଥା କହିଲା ବେଳକୁ ବହୁତ ର ଭଲରେ ଶୁଭୁଛି ତମର ସ୍ଲୋ ଆସୁଛି।
ଓହୋ କେଜାଣି ଆସୁଥିବ ଏବେ ଆଉ।
ହଁ
ହଁ ଆଉ କଣ କହୁନା ହଁ
କାଇଁ ଏଇ ଖାଇ ଖାଇକିନା କଲେ।
କିଏ ଗଲେ?
ଆମ ଲୋକ ସବୁ ଖାଇ ଖୁଆ କିଣିଗଲେ ପୁଅ ଟା ଏଇ ଖାଇବାକୁ ଦେଲି। ଖେଳୁଛି ଆଉ ହଁ ନା ଖାଇନୁ ବା ଖାଇ ଖୁଆ ଖାଇକି ଧୁଆଧୁଇ କଲି
ହଁ ହୋ
ହାଲିଆ ଖାଇ ସାରିଲୁଣି? ହଁ ଏଇନା ଘରେ ଅଛି
ଓହୋ ମୁଁ ଖାଇସିଲିଣି ଖାଇଲି ପଖାଳ ଭାତ ଆଜି।
ପ୍ରଥମ ଯାଁରେ କଣ ପଖାଳ ଗାଁରେ କ ଏଠି ତା ଘର କଣ ଖାଉଛ ଏଠି। କଲା ଭଲ ଲାଗୁନ ଗଲାଉଙ୍କ କିଣୁ ଜ ଆଣିବୁ। ହେ ସେଇ ଟାଇମ ରେ ଯଦି ଭଲ ଲାଗେ ପକେଇ ଦେବୀ
ଅହୋ।
କମ୍ପ ଯାଏ ସେ ଭଲରେ ଥାଉ।
ହୁଁ ହୁଁ।
କିଣା ଚାଉଳ କଣ ପଖାଳ ଖାଇବ ପଖାଳ ଟା ବାସ ପ୍ରଥନେ ବାସନା ଆଲ ଖା ହଉଚଛି। ଆଣିବା ଆଉ
ମୁଁ ବି ସେଇଆ ଆଜି ପଖାଳ ଖାଇଲି।
ହ। ପଖାଳ ଖାଇଛ
ହଁ କରମ।
ହଁ ଗାଁରେ ନା ଏଇନା ଏଇଟି ସବୁ ଆଇନ ଗରମ ହଉଛି ପ୍ରବଳ ଖରା ହଉଛି।
ଗରମ ପବଳ ହେଲା ଆଉ ପଖାଳ ଖାଇଦିଅ।
ଏମ ତ ସବୁ ତ ପଖାଳ ଖାଉଚୁ ଆଉ ଘରେସିନ ଲୋକ ରାଜି ଯିବି। ହଁ ଯେ ଯହାର ଖଦ ଖାଇଟ ହେଜି। ତାଙ୍କର ବି ସୁଧା ସଦପଖା କରିଦୁଛନ୍ତି। ସକାଳୁ ଦଉି ଭାତ ବସା ଦଛନ୍ତି ସକାଳୁ। ଆଁ ପଟେ ଅଧା ଲୋକ ପଖା ଦେଇ ଖାଇଦଉଛନ୍ତି।
ହଁ।
ହଉ।
ଆଉ ଆଉ ଶୋଇବନି ତମେ।
ନାଇଁ ଫପାନୀ ଯ ମୁ ଅଛେ ଆଉ ଅଧଘଣ୍ଟା ଖଣ୍ଡେ ଲାଗିବ ତା କରିଦେଇବି କରିଦେଇବି। ଆଉ ଟିକେ ବଡ ପଡ ହନ ତିନିଟ ଚାରିଟା ବେଳ ଆଉ ତିନିଟା ବେଳକୁ। ଆସ ସେ ତିନିଟା ବଳକୁ ଆସି ନେବେ ନା ପାଲୁଷଣ। ହେଲା ଆଉ ହଲୋ। ହ୍ୟାଲୋ। ଆଲେ।
ହଁ ହଁ।
କମ ହଜି ତମର। ତା ନ ଯୋ ବ। ଖାନ ମଆ ଶୁଭୁଛିିବ।